ହ୍ୟାଲୋ ହ୍ୟାଲୋ ସାଗରିକା। କେମିତି ଅଛ।
ହ୍ୟାଲୋ ହିମାଦ୍ରୀ ଭଲ ଅଛି ଆଉ ତମେ।
ମୁଁ ବି ଭଲ ଅଛି। ଆଜି ହଠାତ୍ ଛୋଟ ବେଳର କଥା ମନେ ପଡୁଥିଲା। ଭାବିଲି ତୁମକୁ କହିବି। ସତ କହିଲ ସେ ସମୟଟା କେତେ ସୁନ୍ଦର ଥିଲା। କୌଣସି ଟେନସନ୍ ବି ନଥିଲା ଖାଲି ଖେଳ ଆଉ ପଢା ଆଉ ମଜା କରିବାର ଥିଲା।
ହଁ ଠିକ କହିଲୁ ସକାଳେ ଉଠି ସ୍କୁଲ ଯିବା ସାଙ୍ଗ ମାନଙ୍କ ସହ ଟିଫିନ୍ ଖାଇବା ଆଉ ସନ୍ଧ୍ୟାରେ ଘର ସାମ୍ନାରେ ଖେଳିବା ସବୁ ଆଜି ମଧ୍ୟ ଆଖି ଆଗରେ ଆସି ଯାଉଛି।
ହଁ ଆମେ ବର୍ଷାରେ ଯେତେବେଳେ କାଗଜ ଡଙ୍ଗା ଭସାଉଥିଲୁ ସେ କଥା ମନେ ଅଛି କି ଛୋଟ ନାଳରେ ଡଙ୍ଗା ଛାଡି ଦୌଡି ଦୌଡି ଦେଖୁଥିଲୁ। କାର ଡଙ୍ଗା ଆଗ କୁ ଯାଉଛି।
ଆରେ ସେଇଟା କେମିତି ଭୁଲିଯିବା। ହଁ ଆଉ ଡଙ୍ଗା ଅଟକି ଗଲେ କାଠି ନେଇ ବାହାର କରୁଥିଲେ ଘରକୁ ଆସିଲେ ମା ଡାକୁଥିଲେ ପୁଣି ପାଣିରେ ଖେଳୁଥିଲେ ତ କିନ୍ତୁ ପରଦିନ ପୁଣି ସେଇ କାମ ମନେ ଅଛି ନା।
ହଁ ଗ୍ରୀଷ୍ମ ଛୁଟିରେ ଦିନସାରା ଖେଳିବାର ମଜା ଅଲଗା ଥିଲା। ଯେମିତିକି ଲୁଚକାଳି କବାଡି ଦୌଡିବା ମୋବାଇଲ ନଥିଲେ ମଧ୍ୟ ଦିନ କେମିତି କଟିଯାଉଥିଲା ଜଣା ପଡୁନଥିଲା।
ସେଇଟା ତ ଠିକ କଥା। ଆଉ ମୋର ଆଉ ଗୋଟେ କଥା ମନେ ପଡୁଛି। ହିଁ ହିଁ ସ୍କୁଲରେ ଟିଫିନ ବେଲ ବାଜିଲେ ସବୁଠାରୁ ଆଗରେ ବାହାରକୁ ଦୌଡୁଥିଲେ। ନିଜ ଖାଦ୍ୟ ଠାରୁ ଅଧିକ ସାଙ୍ଗରେ ଟିଫିନ ଖାଇବାକୁ ଭଲ ଲାଗୁଥିଲା କେତେ ମଜା ଲାଗୁଥିଲା ନା।
ହଁ ଠିକ୍ କଥା କହିଥିଲ। କାହାର ପାଖରେ ପି ପିଠା ଥିଲେ ସବୁ ଭାଗ କରିକି ଖାଉଥିଲୁ କେହି କେବେ କହୁନଥିଲା ଏହା ମୋର।
ହଁ ଆଉ ପରୀକ୍ଷାରେ ଶେଷ ହେଲେ କେତେ ଖୁସି ଲାଗୁଥିଲା। ବ୍ୟାଗକୁୁ ଗୋଟେ କୁଣରେ ରଖି ଦିନ ସାରା ଖେଳିବାକୁ ପ୍ଲାନ୍ କରୁଥିଲେ। ମନେ ଅଛି ନା ସବୁ ପିଲା ଦିନର କଥା।
ହଁ ଠିକ୍ କହିଲ। ସନ୍ଧ୍ୟାରେ ଯି ସେ ସେତେବେଳେ ଯେମିତି ବିଦ୍ୟୁତ୍ ଚାଲିଗଲେ ଘର ବାହାରେ ବସିକି ଜହ୍ନକୁ ଦେଖିବା ବଡମାନଙ୍କ ପାଖରୁ କାହାଣୀ ଶୁଣିବା ସେ ସବୁକୁ ଭାବିଲେ ଆଜି ମିଳିବ ବହୁତ କଷ୍ଟ ସେସବୁ ଜିନିଷ।
ହଁ ସେ ସବୁ ତ ବହୁତ ମନ ଦିଏ ମନେ ପଡେ। ଆଉ ମନେ ଅଛି ନା ଦୀପାବଳି, ରଜ, ରଥଯାତ୍ରା, ଦୁର୍ଗାପୂଜା ପ୍ରତ୍ୟେକଟି ପର୍ବରେ ନୂଆ ଡ୍ରେସ ପିନ୍ଧି ଫଟୋ ଉଠେଇବାର ଖୁସି ଆଜି ମଧ୍ୟ ମନେ ଅଛି।
ହଁ ଆଜି ବି ପୁରୁଣା ଫଟୋ ଦେଖିଲେ ଲାଗେ ଯେମିତି ସମୟ କେତେ ଶୀଘ୍ର ବଦଳିଗଲା କିନ୍ତୁ ସ୍ମୃତି ଗୁଡିକ ସବୁବେଳେ ସେମିତି ନୂଆ ହେଇକି ଅଛି।
ହଁ ଠିକ୍ କଥା ମୋତେ ଲାଗେ ଛୋଟ ବେଳର ସବୁଠାରୁ ବଡ ସମ୍ପଦ ହେଉଛି ନିଷ୍ପଟ ତ ହସ ଛୋଟ ଛୋଟ କଥାରେ ଖୁସି ମିଳୁଥିଲା କେତେ ଖୁସି ହଉଥିଲେ।
ହଁ ସତ। ତ କଥା ଆମେ ସେତେବେଳେ ବହୁତ ଛୋଟ ଜିନିଷରେ ମଧ୍ୟ ଆମେ ଖୁସି ହେଇଯାଉଥିଲେ। ଯେମିତିକି ଗୋଟେ ଆଇସ୍କ୍ରିମ୍ ଗୋଟେ ବେଲୁନ କିମ୍ବା ଚକୋଲେଟ୍ ହେଲେ ପୁରା ଦିନଟା ଆମର ସ୍ପେଶାଲ ହେଇଯାଉଥିଲା ଆଉ ଆମକୁ ବହୁତ ଖୁସି ବି ଲାଗୁଥିଲା।
ହଁ ସେଇଟା ତ ଠିକ୍ କଥା ଆଜି ଆମେ ବଡ ହେଇଗଲୁ ଦାୟିତ୍ବ ବଢିଗଲା କିନ୍ତୁ ଛୋଟ ବେଳର ସେ ସରଳ ମନ ଟା ଯଦି ସବୁବେଳେ ରହିଥାନ୍ତା କେତେ ଭଲ ଲାଗିଥାନ୍ତା ନା।
ହଁ ଠିକ୍ କହିଲ। ସେଇଥିପାଇଁ ମୋତେ ମୁଁ ବେଳେ ବଳେ ପୁରୁଣା କଥାକୁ ମନେ ପକାଏ। ଏଥିରେ ମନକୁ ହାଲୁକା ଲାଗେ ଆ ବହୁତ ଖୁସି ମଧ୍ୟ ଲାଗେ। ଆପେ ଆପେ ମୁହଁରେ ହସ ବି ଆସିଯାଏ।
ହଁ ଆମେ ଆମେ ଯେତେ ବଡ ହେଲେ ମଧ୍ୟ ଭିତରେ ଗୋଟେ ଛୋଟ ପିଲା ସବୁବେଳେ ରହିଥାଏ। ସେ ଆମକୁ ସରଳ ଭାବରେ ବଞ୍ଚିବା ଶିଖାଏ।
ଠିକ୍ କଥା କହିଲ। ଛୋଟବେଳ ସ୍ମୃତି କେବଳ ଆମର ଜୀବନର ପୁରୁଣା କାହାଣୀ ନୁହେଁ ସେଗୁଡଡିକ ଆମ ଜୀବନର ସବୁଠାରୁ ସୁନ୍ଦର ଅଧ୍ୟାୟ।
ହଁ ଠିକ୍ କଥା କହିଛ। ଆଜି ତ ସ ଏସବୁ କଥା ହୋଇ ବହୁତ ଭଲ ଲାଗୁଛି। ଯେମିତି ଆମେ ପୁଣି ସେଇ ଛୋଟ ବେଳର ଛୋଟ ବେଳକୁ ଫେରି ଯାଉଛେ କି ଆଉ।
ହଁ ଠିକ୍ କଥା କହିଲ। ମୋତେ ମଧ୍ୟ ଏମତି ଲାଗୁଛି ଜୀବନରେ ଆଗକୁ ବଢିବା। କିନ୍ତୁ ଛୋଟବେଳର ସ୍ମୃତି ଆମ ସହ ସବୁବେଳେ ରହିବ ଓ ପ୍ରତିଥର ଆମ ମନକୁ ମଧ୍ୟ ଖୁସି କରିଦେବ।
ହଁ ସେଇଟା ବି ଠିକ୍ କଥା। ଖୁସି ହସ ଖୁସି ଖେଳ ମଜା। ପୂଜା କେତେ ଭଲ ଥିଲା ସେ ପିଲା ଦିନର ସ୍କୁଲ। ବହୁତ ମନେ ପଡୁଚି ଆଜି ସେ କଥା। ତମ ସାଙ୍ଗରେ କଥା ହେଲେ ନା ସେ ପିଲାବେଳେ ପୁଣି ଫେରିଆସିଲା ଟାଇପ୍ ର ଲାଗୁଛି ଯେମିତିକି ଆଉ।
ଠିକ୍ କଥା। ଆଜି ସ ଅ-ଜାଣିଛ ଆଜି ସକାଳେ ମୁଁ ଗୋଟେ ସ୍କୁଲ ବସ୍ ଦେଖିଲି ହଠାତ୍ ମୋତେ ବି ଏ ସବୁ ଛୋଟ କଥା ମନେ ପଡିଗଲା ଭାବିଲି ତମ ସହ ସେଇଗୁଡା ସବୁ ସେୟାର କରିଦେବି
ମଲା ଯା ସେଇ ଛୋଟ ପିଲାଙ୍କୁ ଦେଖିକି ବେଶୀ ଆମ ସ୍ମୃତି ପିଲା ଦିନର କଥା ହିଁ ମନେ ପଡି ଯାଇଥିବ
ଯେମିତିକି ମାନେ ସ୍କୁଲର ବେଲ୍ ହେଲା କି କ୍ଲାସରୁୁମ୍ ବ୍ଲାକ୍ ବୋର୍ଡ଼ ସବୁକିଛି ମାନେ ଆଜି ବି ମନରେ ପୁରା ମାନେ ମନ ପଡ଼ୁଛି ସବୁ କିିଛି
ହଁ ମୋର ମଧ୍ୟ ଏମିତି ହୁଏ ସ୍କୁଲରେ ଘଣ୍ଟି କ୍ଲାସ ରୁମ ବ୍ଲାକ୍ ବୋର୍ଡ ସବୁ କିଛି ଆଜି ବି ମନରେ ସ୍ପଷ୍ଟ ହେଇଯାଉ ମାନେ ପୁର ସ୍ପଷ୍ଟ ହେଇ ଦେଖା ଯାଉଛି ନା ଯେମିତିକି ଆମେ ଏବେ ସେଠି ପଢୁଥିଲେ ଯେମିତି ଆମ ସ୍ମୃତି ସବୁ ସେଟା ରହିଯାଇଛି
ଠିକ୍ କଥା କହିଲ କେମିତି ସାଙ୍ଗସାଥି ମଜା ମସ୍ତି ଝଗଡ଼ା
ହଁ
ପୁଣି ମିଶିଯିବା ଝଗଡ଼ା ହୋଇକି ଯେମିତି ସକାଳେ ମା ଉଠଉଥିଲେ କିନ୍ତୁ ଆମକୁ ଉଠିବା ପାଇଁ ଇଚ୍ଛା ନଥିଲା ତାପରେ ଆମେ ଶୀଘ୍ର ରେଡି ହେକି ବ୍ୟାଗ୍ ନେଇକି ଦୌଡି ଯାଉଥିଲେ କେବେ କେବେ ଜୋତା ପିନ୍ଧିବାକୁ ଭୁଲି ଯାଉଥିଲେ କେବେ କେବେ ବିଳମ୍ବ ହେଇଯାଉଥିଲା
ମୁଁ ଆଉ ସ୍କୁଲରେ ପହଞ୍ଚି ଆସେମ୍ବ ଆସେମ୍ବଲି ରେ ଠିଆ ହୋଇ ପ୍ରାର୍ଥନା କରିବାର ଅଲଗା ମଜା ଥିଲା ସବୁ ସାଙ୍ଗ ଗୋଟିଏ ଲାଇନରେ କ ଲାଇନ ରେ ଠିଆ ହଉଥିଲେ ପୁରା ବହୁତ ମଜା ଲାଗୁଥିଲା ନା
ହଁ ଠିକ କଥା ଯେମିତି ମୋତେ ସବୁଠୁ ଅଧିକ ଟିଫିନ ଟାଇମରେ ଭଲ ଲାଗୁଥିଲା ପଢାଟାରୁ ବେଶୀ ଅପେକ୍ଷା ସେଇ ସେଇ ବେଲ୍ ପାଇଁ ହିଁ ରହୁଥିଲା
ଠିକ କହିଲୁ ମୁଁ ଆଜି ଟିଫିନ ଠାରୁ ସାଙ୍ଗ ମାନଙ୍କ ଟିଫିନ ଅଧିକ ଖାଉଥିଲି ହେ ହେ ହେ କାହା ପାଖରେ ପିଠା କାହା ପାଖରୁ ଡାଲମା କାହା ପାଖରୁ ଉପମା କାହା ପାଖରୁ ଫଳ ଏସବୁ ଖାଇବାର ମଜା ପୁରା ମାନେ ଅଲଗା ପ୍ରକାର ଥିଲା ମାଡ ଗୋଳ କରିକି ଖାଇବାରେ
ହଁ କେବେ କେବେ କ୍ଲାସ ରୁମ୍ ରେ ବି କ୍ଲାସ୍ ଚାଲିଥିବା ସମୟରେ ଟିଫିନ୍ ଖାଇବା ଲୁଚେଇକି ଟିଫିନ୍ ଖାଇବା ଟିଚର୍ ମାନଙ୍କ ଠାରୁ ସେଇଟା ବି ବହୁତ ମଜା ଥିଲା।
ହଁ ହଁ ଆଉ ସ୍କୁଲ ହୋମୱାର୍କ ବି ନକିରିକି ଲୁଚେଇ ଲୁଚେଇ ବସିକି ସେଠି ଯାଇଁକି ଖାଇକି ଲୁଚେଇ ଲୁଚେଇ ହୋମୱାର୍କ ଟିକେ ଟିକେ ଲେଖିଦବାର ମଜା ବି ଅଲଗା ଥିଲା।
ହଁ। ବହୁତ ଡର ବି ଲାଗୁଥିଲା କଣ କହିବୁ କଣ କରିବୁ ସେମିତି ଭାବୁଥିଲୁ।
କିନ୍ତୁ ମନେ ଅଛି ନା ଆମ ଶିକ୍ଷକ ମାନେ ଆମ ପାଇଁ ଭଲ ପାଇଁ ବି ବୁଝାଉଥିଲେ ସେମାନଙ୍କ ଶିକ୍ଷା ମୂଲ୍ୟବାନ ବହୁତ ଥିଲା ଆମ ପାଇଁ।
ପରୀକ୍ଷା ହେଲେ ବ୍ୟାଗ୍ କୁ ଗୋଟେ କୋଣରେ ରଖିକି ସନ୍ଧ୍ୟା ପର୍ଯ୍ୟନ୍ତ ଖେଳୁଥିଲେ ଛୁଟି ଦିନ ଗୁଡ଼ିକ ବହୁତ ଶୀଘ୍ର କଟିଯାଉଥିଲା ଯେମିତି ଲାଗୁଥିଲା ସେଇ ଟାଇମ୍ ରେ।
ହଁ ପରା ଯେମିତି ଲାଗୁଛି ସ୍କୁଲ ର ବାର୍ଷିକ ଉତ୍ସବ ମଧ୍ୟ ମନେ ଅଛି ନୂଆ ଡ୍ରେସ ପିନ୍ଧି ନାଚ ଗୀତ ଓ ଭାଷଣରେ ପୁରା ଭରପୁର ହେଇଯାଉଥିଲା ଉତ୍ସାହର କଥା ଥିଲା ପୁରା ମନ ଭି
ହଁ ପୁଣି ପୁଚି ଖେଳରେ ଭାଗ ନେଇଥିବା ଫୁନି ପ୍ରାଇଜ୍ ପାଇବ ସେଇଟା ବହୁତ ଖୁସି ଲାଗୁଥିଲା ସେଇ ଟାଇମରେ ସବୁ କିିଛି।
ଆଉ ପ୍ରାଇଜ୍ ପାଇଲେ କେତେ ଖୁସି ଲାଗ କି ସତରେ ଛୋଟ ବେଳ ଜି ସ ରେ ଛୋଟ ବେଳର ସ୍କୁଲ ଜୀବନ ଆମକୁ କେବଳ ପଢା ନୁହେଁ ବହୁତ ଶୃଙ୍ଖଳା ଆଉ ମିଶିକରି ଚାଲିବା ମଧ୍ୟ ଶିଖାଇଛି ଏକାଠି ରହିବା ମଧ୍ୟ ଶିଖାଇଛି।
ହଁ ଠିକ୍ କହିଲୁ ଆଜି ଯେତେବେଳେ ପୁରୁଣା ଖାତା କିମ୍ବା ଫଟୋ ଦେଖିଲେ ଲାଗେ ସମୟ ବଦଳିଗଲା କିନ୍ତୁ ସ୍ମୃତି ଗୁଡ଼ିକ ମଧ୍ୟ ଆଜି ସେମିତି ଅଛି। ଯେମିତି ଆମେ କେତେ ସାଙ୍ଗ ହେଇକି ସେଇଠି ସବୁ ଗେମ୍ ଖେଳୁଥାଉ ମାନେ ପେନ୍ ଆଉ ପେପରରେ ସବୁ କିଛି ମନ ପଡ଼େ କୋଉ ସାଙ୍ଗମାନେ ଯିଏ ଆମ ବେଷ୍ଟଫ୍ରେଣ୍ଡ ଥିବ ସେମାନଙ୍କ ନାଁ ଲେଖିବା ଇଏ କରିବା କ୍ଲାସରୁୁମ୍ ରେ କେତେ ସାରା ମଜା ହେଉଥିଲା।
ହଁ ସତରେ ସେ ପିଲାଦିନ ତ ଆଉ କେବେ ଫେରିବନି କିନ୍ତୁ ସ ଫେରିବା ବି ସମ୍ଭବ ନୁହେଁ କିନ୍ତୁ ସେମାନଙ୍କୁ ମନେ ପକାଇବା ଭଲ ମାନେ ବହୁତ ଖୁସି ଲାଗେ ମନକୁ ମନ ଭରିଯାଏ ପୁରା।
ହଁ ଠିକ କହିଲୁ ତେଣୁ ଆଜି ମଧ୍ୟ ଛୋଟବେଳର ସ୍ମୃତି ଆମ ମୁହଁରେ ଅଜାଣତରେ ହସ ଆଣିଦିଏ ଏବଂ ମନକୁ ଖୁସିରେ ଭରିଦିଏ। ଯେମିତି କି ମାନେ ଯେମିତିକି ସେ ଜୀବନ ଆମଠୁ ସବୁଠୁ ସୁନ୍ଦର ହିଁ ଥିଲା ସବୁଠୁ ଖୁସି ମିଳୁଥିଲା
କହିଲୁ ତେଣୁ ଆଜି ମଧ୍ୟ ଛୋଟ ବଳର ସ୍ମୃତି ଆମ ମୁହଁରେ ଅଜାଣତରେ ହସି ଆଣିଦିଏ ମାନେ ହସ ଖୁସି ପୁରା ବହୁତ ଇଏ ଖୁସି ଆଣିଦିଏ ନା ଧୀରେ ଧୀରେ କହିଲୁ ପ୍ରାୟ ଦଶ ବାର ବର୍ଷ ବିତିଗଲା କିନ୍ତୁ
ସାଗଦ ସାଗର ସାଗରିକା ତତେ କାର ଗୋଟେ ତୋ ଛୋଟବେଳ ଦିନ ଗୁଡ଼ିକ ମନେ ଅଛି କି ସକାଳେ ପକ୍ଷୀର ଶବ୍ଦ ଶୁଣିକି ହଠାସ୍
ହଁ ବହୁତ ଭଲ ଭଲ ଭାବରେ ମନେ ଅଛି, ସକାଳର ସେ, ଥଣ୍ଡା ପବନ, ଗଛର ପକ୍ଷୀ ମାନଙ୍କର ଚିତ୍କାର ଆଉ ଆଜି ଅଜାଙ୍କ ଡାକରେ ଉଠିବା ବହୁତ ସୁନ୍ଦର ଥିଲା ନା?
ହଁ। ବହୁତ ମ କରିଚୁ, ସେତେବେଳେ ମୋବାଇଲ ନଥିଲା ତଥାପି ଦିନ ଗୁଡ଼ିକ କେମିତି କଟି ଯାଉଥିଲା ଜଣା ବି ପଡ଼ୁନଥିଲା, ସାଙ୍ଗମାନଙ୍କ ସବୁ ଦୌଡ଼ିବା ଖେଳିବା ହସିବାରେ ସମୟ ପୁରା ଚାଲିଯାଉଥିଲା।
ହଁ ପୁରା ସନ୍ଧ୍ୟା ହେଲେ ସମସ୍ତେ ଗୋଟେ ଜାଗାରେ ଏକାଠି ହୋଇ ଲୁଚକାଳି ଖେଳିବା, ଦୌଡିବା ଡିଆଡିଇଁ, କେହି କେହି ହାରିଲେ ମଧ୍ୟ କେହି ରାଗ କରିନଥିଲେ କେତେ ଖୁସି ଲାଗୁଥି।
ହଁ ଠିକ କଥା, ଯେ ଆଉ ଗୋଟେ କଥା ବି ବହୁତ୍। ଭଲ ଲାଗେ ଯେମିତି ବର୍ଷା ଆସିଲେ ମାଟିର ବାସ୍ନାଟା ବହୁତ ସୁନ୍ଦର ଲାଗୁଥିଲା, ଆମେ କାଗଜ ଡଙ୍ଗା ବି ବନେଇକି ଭସଉଥିଲେ ଏବଂ ଦୌଡ଼ି ଦୌଡ଼ି ଦେଖୁଥିଲେ କାହାର ଡଙ୍ଗା ଆଗକୁ ଯାଉଛି।
ହଁ, ଆଉ ମନ ଅଛି ନା, ହଁ ହଁ ଆଉ, ମନେ ଅଛି ନା ଗ୍ରୀଷ୍ମ ଛୁଟିରେ ଆମେ ଆମ୍ବ ତୋଳୁଥିଲେ, ଗଛ ଛାଇରେ ବସି କାହାଣୀ ଶୁଣିବା ଓ ଥଣ୍ଡା ପବନ ଉପଭୋଗ କରିବା ଆଜି ମଧ୍ୟ ମନେ ପଡିଲେ ବହୁତ ବଢିଆ ଲାଗେ।
ହଁ, ସବୁଠୁ ବେଶୀ ଭଲ ଲାଗେ ଖରାଦିନରେ। ଆମର ଯେତେବେଳେ ଲାଇନ୍ ବିଦ୍ୟୁତ୍ କଟ ହୁଏ, ସେଇଟା ବହୁତ ଭଲ ଲାଗେ। ଆମେ ଆକାଶରେ ବସିକି ତାରାକୁ ଗଣୁଥିଲେ, ଚନ୍ଦ୍ରକୁ ଦେଖିକି କେତେ ପ୍ରଶ୍ନ କରୁଥିଲେ
ହଁ, ପରା। ଅଜାଙ୍କ କାହାଣୀ ଶୁଣି ଶୁଣି କେବେ ପୁରା, ମାନେ କେତେ ବି ଦିନ ବିତିଗଲା, ଆଉ କଣ ରାତି ବିତିଗଲା, ଜଣା ପଡୁନଥିଲା। ପ୍ରତ୍ୟେକଟି କାହାଣୀରେ ଭଲ ଶିକ୍ଷା ଆମେ ପାଉ-ପାଉ।
ହଁ, ଆଉ ପର୍ବପର୍ବାଣି ଆସିଲେ ବି ସ ସମ ମାନେ ପୁରା ଗାଁଟା ଖୁସିରେ ପୁରା ଭରି ଯାଉଥିଲା। ସମସ୍ତେ ମିଶିକି ସଜବାଜ, ପିଠା ଆଉ ଖେଳରେ ଭାଗ ନଉଥିଲେ। କିନ୍ତୁ ଏବେ ଆଉ ସେ ଦିନ କାହିଁ, ସମସ୍ତେ ନିୟଜି ନିଜର କାମରେ ବ୍ୟସ୍ତ ଅଛନ୍ତି, ସମ ଆଉ ସେ ମଜା ତ ଆଉ ଆଗଭଳିଆ କିଛି ନାହିଁ।
ହଁ ବା, ମତେ ଲାଗେ ଗାଁଆର ଉମ୍ ଗାଁଆର ଜୀବନ ଆମକୁ ମିଶି ମିଶି ରହିବା, ସମ୍ମାନ କରିବା ଓ ଛୋଟ ଛୋଟ ଦିନିଷରେ ଖୁସି ଖୋଜିବା ଶିଖାଇଛି। ବହୁତ ବହୁତ କିଛି ଶିଖାଇଛି।
ଠିକ କହିଲୁ, ଆଜି ସହରରେ ସବୁ ସୁବିଧା ଥିଲେ ମଧ୍ୟ ଗାଁଆରେ ସେଇ ଶାନ୍ତ ସରଳତାକୁୁ ବହୁତ ମନ ପକାଏ।
ଉ ସହରରେ ଯେତେ ସୁବିଧା ଥିଲେ ବି, ଗାଁଆର ଗାଁଆର ଦିନ କେବେବି ଭୁଲି ହୁଏନି।
ହଁ ଯେ ଜୀବନ, ହଁ। ଆଜି ତୋ ସହ ଏଇସବୁ କଥା ହେଇକିି ବହୁତ ଭଲ ଲାଗିଲା।
ମତେ ବି ବହୁତ ଖୁସି ଲାଗିଲା, ପିଲା ଦିନର କଥ
ହଁ, ବହୁତ ଆମକୁ ହସିବା କି ବହୁତ କିଛି ସ୍ମୃତି ଆଉ ପ୍ରେରଣା ସବୁ ମନେ ପଡିବ।
ହଁ, ସତରେ ବହୁତ ଭଲ ଲାଗୁଛି। ସେ ଦିନ ଆଉଥରେ ଫେରିଆସନ୍ତାନି କିନ୍ତୁ କେବେ ତ ଆସିବନି ଛାଡ।
ହଉ, ଆମେ ଆଉ କେବେ ମଧ୍ୟ ଏମତି ମନେ ପଡ଼ିଲେ ଡିସକସନ୍ କରିବା।
ହଁ ହଁ, ହଁ ସିଅର୍।
ହଉ ସାଙ୍ଗ ରଖୁଛି, ବାଏ।
ହଉ, ଟା ଟା।